ହଁ ହ୍ୟାଲୋ ନମସ୍ କାସ ଶୁଭ ସକାଳ।
ଶୁଭ ସକାଳ ।
କଣ କରୁଥିଲେ
ଏଇଟି ପାଖ ଫଳ ପୂଜାପୂଜି ସାରି ନିଜର ନିତ୍ୟକର୍ମ ସାରି ଏଠି ବସିଛି।
ହୁଁ। ଉୁଁ ନାଇଁ ମୁଁ ଏଇ କାମ କରୁଛି ଟିକେ ଘର କାମ ଅଛି ତ।
ଆ ସକାଳ ପ୍ରକୃତିରେ ଉଁ। ନିତ୍ୟ କମ ସାରି ବାହାରେ ଗାଁ ର ପରିବେଶ କୁ ଉପଭୋଗ କରିବା ପାଇଁ ବହୁତ ଭଲ ଲାଗେ। ଆ
ହୁଁ ହଁ ବହୁତ।
ତ କିଛି ମୁହୂର୍ତ୍ତ ସକାଳେ ଯେତେବେଳେ ବ ହୁଁ ହୁଁ ସୁର୍ଯ୍ୟ କିରଣ ହଁ ମାନେ ଆସ୍ତେ ଆସ୍ତେ ପୁଡୁଛି। ଥିବ ଆ ପକ୍ଷୀମାନଙ୍କ ସବୁ ସବୁ ବହୁତ ସୁନ୍ଦର ଲାଗେ ଗାଁ ସହର ପରିବେଶ ଠାରୁ ଏଇଟା ବହୁତ ସୁନ୍ଦର।
କିଓ ସୁନ୍ଦର।
ଆପଣଙ୍କ ମତରେ ଉଁ ମାନେ କଣ ଗାଁ କେମିତି ଗାଁଠୁ ସହର କୋଉଟା ଭଲ।
ଗାଁ ହିଁ ଭଲ ସବୁଠୁ ସବୁଠୁ ଗାଁ ଭଲ। ସବୁ ଜିନିଷରେ ଆମେ କେବେ ହଇରାଣ ହବନି ସବୁ ଜିନିଷ ଆମ ପାଖରେ ହିଁ ଥିବ ଆଉ
ମୋ ମତରେ ଗାଁ ପରିବେଶ ହଁଉଁ ଗାଁ ର ଲୋକମାନେ ବହୁତ ସରଳ ଆଉ ଅ ମାନେ ସ୍ନେହି ହେଇଥାନ୍ତି। ମାନେ କିଛି ଯଦି ହେଇଯାଏ ଗାଁରେ କାହାର ବି ସମସ୍ତେ ଆସିଯାଆନ୍ତି ସାହାଯ୍ୟ ପାଇଁ ସାହାଯ୍ୟରେ ହାତ ବଢେଇଥାନ୍ତି କିନ୍ତୁ ସହରରେ ଏଇ ଜିନିଷ ଟା ଦେଖିବାକୁ ମିଳେନି କାରଣ -ସମସ୍ତେ ଅଲଗା ଅଲଗା ସଂସ୍କୃତିର ଲୋକମାନେ ଥାଆନ୍ତି। ସେଠି କେହି କା ପାଖକୁ ଯିବା ପାଇଁ ହେଲେ ତାହାର ନବା ପରମିଶନ ନେବାବୁ ପଡେ। କିନ୍ତୁ ଗାଁରେ କଣ ପକ୍କା ରାସ୍ତା ହେଇନି କିନ୍ତୁ ସେଥିରେ ହିଁ ଆନନ୍ଦ ଥାଏ, ଯେମିତିକା ପୋଖରୀ ଆମ୍ବ ତୋଟା ଏସବୁରେ ବହୁତ ମନ ଲାଗେ, ସହରରେ କଣ ଗାଡି ସଖାଳ ହେଲେ ଗାଡ଼ି ମଟର କି ଧୂଆଁ ରୋଡ ଜାମ ଟ୍ରାଫିକ
ହ
କିନ୍ତୁ ଗାଁ ରେ ଏ ସବୁ ଦେଖିବାକୁ ମିଳେ।
ହ୍ୟାଲୋ
ହ୍ୟାଲୋ
ଟିକେ ଅପ ଡାଉନ ହଏ କିଛି
ଆପଣଙ୍କ ନେଟୱାର୍କ ଆସୁନି ଠିକରେ,
ହୁଁ ହୁଁ
ହଁ
ଏଇ ବର୍ଷା ହେଇଥିଲା ତ ସେଇଥିପାଇଁ ଅ ନେଟୱର୍କ ସ୍ଲୋ ଅଛି ଆଉ,
ହେଲେ ଆପଣ ସହରରୁ ନା ଗାଁ ପରିବେଶରୁ?
ନାଁ ମୁଁ ଗାଁରୁ।
ଆଛା ମୋ ଗାଁ ତ ମ କେମିତି ଲାଗେ, ଭଲ ଲାଗେ
ବହୁତ ବଢିଆ ଲାଗେ ଆଉ ଆମର ଏଠି ସବୁ ପାଖାପାଖି ଅଞ୍ଚଳରେ ଭାରି ଭଲ ଯା ଜାଗା ସବୁ ଅଛି ବୁଲିବା ପାଇଁ,
ହୁଁ
ଗାଁଠୁ ସୁନ୍ଦର ଆଉ କିଛି ବି ନାହିଁ। ଯେତେ ସହର ବୁଲ ଯେତେ ମାନେ ବାହାର ଦେଶ ବୁଲ ଗାଁଠୁ ସୁନ୍ଦର କୋଉଠି ନାହିଁ, ଖାସ କରି ନିଜ ଗାଁ ନିଜଗାଁ ନିଜ ପାଇଁ ସୁନ୍ଦର।
ତ ଗାରେହିଁ
ତମ ଗାଁ ତମ ପାଇଁ ଆମ ଗାଁ ମୁଁ ହୁଁ ତାପରେ ଆମେ ଧର ଅନ୍ୟ ଗାଁକୁ ଯିବୁ ଅନ୍ୟ ଗାଁ ମାନଙ୍କର ବି ଆମକୁ ବେଶୀ ଭଲ ଲାଗେ
ହଁ ନିହାତି ତ ଗାଁ ହେଇଥାଏ ସେଇଭଳି ସହର ବହୁତ ସହର ଭୁଲି ଆସିବ କିନ୍ତୁ ଗୋଟେ ନିଜ ଗାଁ କ କେହି କେବେ ଭୁଲି ପାରେନି। କାରଣ ସେ ସେଠୁ ଛୋଟ ବେଳୁ ବଢି ିଥାଏ ଆଉ ସିଏ ସବୁ ଉପଭୋଗ କରିଥାଏ ଛୋଟ ବେଳୁ ସାଙ୍ଗମାନଙ୍କ ସହିତ ଖେଳିବା କି ଆଧୁନିକତା ଛାଡିକି ପାରମ୍ପରିକ ସଂସ୍କୃତିର ଯୋଉ ହୁଏ ଗାଁରେ ନାଟ କି ରାମାୟଣ ମହା ମହାଭାରତ ଏସବୁ ଜିନିଷ ତ ସେ ଭୁଲି ପାରେନି, ଆମ ସଂସ୍କୃତି ବଜାୟ ରଖିଛି ଗାଁ ଆ ସହର ହବାର କାରଣ ଏଇଆ କି ସେଠି ଶିକ୍ଷା ବି ଭଲ ଗାଁ ଅପେକ୍ଷା ଆଉ ମାନେ ମେଡିକାଲ ଯେମତି ସର୍ଯୋକି କିଛି ବି ହେଲେ ଗାଁରୁ ସହର ଯିବାକୁ ପଡେ କିନ୍ତୁ ସହରରେ ରହିଲେ ଯିବାକୁ ପଡିବ। କିଛି ମାତ୍ରାରେ ଗାଁ ଗାଁ ତ ବହୁତ ଭଲ କିନ୍ତୁ କିଛି ମାତ୍ରାରେ ସହର ଭଲ ମାନେ ସେ ଶିକ୍ଷା କଥାକୁ ନେଇକି ନହେଲେ ଦେହ ଅସୁସ୍ ତ ହେଲେ ଆମେ ଯିବାକୁ ପଡିବନି। କି ସେଇ ପାଖରେ ଡାକ୍ତରଖାନା ଥାଏ। ଆଉ ଆ ବେରୋଜଗାରୀ ବି ହେଇନଥାନ୍ତି କାରଣ ସହରରେ ରହିଲେ
ଲେ। ହାଲୋ।
ହାଲୋ।
ହଁ କୁହ। କିିକ ମାନ କଣ କହିଲ ପୁଅ ନା ହଁ କୁହ।
ଆ ସହର ପରିବେଶରେ କଣ ଥାଏ କି କିଛି ତ ଲାଭ ଅଛି ଯୋଉଟା କିି ଆମ ଶିକ୍ଷା ପାଇଁ ତ ଭଲ ଶିକ୍ଷା
ସହର ପରଫେକଟ ଗାଁରେ ବି ବହୁତ ପିଲା ମାନେ ଆଗକୁ ବଢୁଚନ୍ତି।
ହଁ ଆସ୍ତେ ଆସ୍ତେ ଆ ଗଲେଣି କିନ୍ତୁ ସହରରେ ଗୋଟେ ବେରୋଜଗାରୀ ହିଁ ନଥାନ୍ତି କାରଣ କୋଉଠି ନା କୋଉଠି ସେ ରୋଜଗାର ପାଇଯାନ୍ତି ସହରରେ କି ସ୍ୱାସ୍ଥ୍ୟ ପାଇଁ ବି ଠିକ ଆଗରୁ ଗାଁରେ ଦେହ କିଛି ହେଲେ କି ଅନ୍ଧବିଶ୍ଵାସ ଭାବିକିନି କିଛି ନାହିଁ କିଛି କରନ୍ତି କିନ୍ତୁ ସହରରେ ହସ୍ପିଟାଲ ଥାଏ। ତ ପାଖ ଡାକ୍ତରଖାନାକୁ ଯାଆନ୍ତି। ସୁସ୍ଥ ହୁଅନ୍ତି କିନ୍ତୁ ଗାଁରେ ସେ ସୁବିଧା ନଥାଏ। ଯାନବାହାନ ର ସୁବିଧା ନଥାଏ ପ୍ରାୟ। ଏଭଳି କିନ୍ତୁ ଗାଁ ପରିବେଶ ବହୁତ ସୁନ୍ଦର। ଆମ ମାନସିକ ଶାନ୍ତି ବି ଦେଇଥାଏ।
ହୁଁ ହଁ।
ତ ସହରରେ କଣ ସକାଳୁ ରାତି ପର୍ଯ୍ୟନ୍ତ ଗାଡି ମଟର ର ସାଉଣ୍ଡ ଆଉ ସେଠି କୌଣସି ପକ୍ଷୀ କୌଣସି ପଶୁର ଆଭାସ ନଥାଏ କି ଏ ସଖାଳୁ ଉଠିବା କୋଇଲି ଯୋଗ ଅ ସ୍ୱର ଶୁଣିବା କାଉର ଶବ୍ଦ ଶୁଣିବା
ବାହାର ପରିବେଶରେ କେବଳ ଗାଡି ମଟରର ସାଉଣ୍ଡ ଆଉ ଗାଁ ପରିବେଶରେ ପକ୍ଷୀ ମାନେ ସିଏ ଗାଁ କହିବି ସେ ଗୋଟେ ଅଲଗା, ବହୁତ ଭିନ୍ନ ସହରରେ
ହଁ ତ ଧୁଆଁ ଅ ପ୍ରଦୂଷଣ ଏସବୁରେ ସହର କିନ୍ତୁ ଗାଁ ହେଇନଥାଏ। ଗାଁ ପ୍ରଦୂଷଣ ମୁକ୍ତ ଥାଏ।
ହଁ ସେ
ସେଭଳି ମୋ ମତରେ ଗାଁ ପରିବେଶ ତ ବହୁତ ସୁନ୍ଦର ବାସ୍ ଆ ଶିକ୍ଷାର ଆଉ ରୋଜଗାର ଏସବୁ ଯଦି ଗାଁ ରେ ବି ସବୁ କିଛି ହେଇଯାଆନ୍ତା ତାଲେ ମୋମତରେ ଗାଁ ପରିବେଶ ବହୁତ ସୁନ୍ଦର ହୁଅନ୍ତା।
ହୁଁ। ବହୁତ ପିଲା ବି ମାନେ କଣ କହିଲ ଗାଁ ରେ ବି ମଣିଷ ହଉଚନ୍ତି। ସବୁ କିଛି ଯାହା କରିବ ନିଜ ଉପରେ ସବୁ ଡିପେଣ୍ଡ କରେ।
ହଁ ଏଥିରେ ମାନେ ମୁଖ୍ୟତଃ ହଉଛି ଶିକ୍ଷା ଯଦି ଗାଁରେ ରହିକି, ଆମେ ଭଲ ଉଚ୍ଚ ଶିକ୍ଷିତ ହେଇପାରିଲେ, ତାହେଲେ ଆମେ ଗାଁ ବି ଆମେ ବହୁତ କିଛି ସୁଯୋଗ ସୁବିଧା କରଇ ପାରିବୁ। ଯଦି ଆମେ ବେରୋଜଗାର ହେଲେ କି ଅଶିକ୍ଷିତ ହେଲେ ତାହେଲେ କି ଆମେ ଗାଁ ପାଇଁ କିଛି ବି କରିପାରିବାନି, ଗାଁ ର କୋଉଠି ନା କୋଉଠି ଅସୁବିଧା ଥିବ ଯେମିତି ଯେମିତି କି ଲୋକମାନେ ବାହାରକୁ ଅ ଯାଆନ୍ତି। କିଛି କାମ କରିବା ପାଇଁ କି ବାହାରେ ପରିଷ୍କାର ପରିଚଛନ୍ନତା ରଖନ୍ତିନି। ଜଣେ ଶିକ୍ଷିତ ଯଦି ଥାଏ, ତାହେଲେ ସିଏ ବୁଝେଇ ଦେଇପାରେ କି ଆମକୁ ପରିଷ୍କାର ପରିଚ୍ଛନ୍ନତା କେମିତି ରହିବାକୁ ପଡିବ, କାହିଁକି ଦରକାର ଆମ ଶରୀର ପାଇଁ? ତ ଏଇ ସବୁ ଜିନିଷ ଗାଁ ପରିବେଶ ରେ ହେଇଯିବ।
ଏବେ ତ ଯୋଉ ମାନେ ଗାଡି ଗୋଡା ହେଲାଣି ସବୁଆଡେ ଡର ବି ଲାଗୁଛି ମାନେ ବା କିଛି
ବହୁତ ବହୁତ କାରଣ ଲୋକମାନେ ଆଧୁନିକତାକୁ ଆପଣେଇଲେଣି ନା ତ କେହି ଆଉ ଚାଲିକି ଯିବା ପାଇଁ ପସନ୍ଦ କରୁନାହାଁନ୍ତି। ଆଗରୁ ଲୋକମାନେ ଚାଲିକି ବି ଏ ଗାଁରୁ ସେ ଗାଁ ଯାଉଥିଲେ, କିନ୍ତୁ ଏବେ ଯାଉନାହାନ୍ତି। ଆଧୁନିକତା ପାଇଁ
ଯିବାକୁ ହେଲେ ବି ଲୋକମାନଙ୍କୁ ଗାଡି ଦରକାର ଅଛି।
ହଁ।
କଣ କରିବା, ଏଇ ଯୁଗ ଟା ତ ସେ ହେଲା ଆଉ।
ହଁ ଆସ୍ତେ ଆସ୍ତେ ଲୋକମାନେ ଏମିତି ପିଢି ଯଦି ଆଗକୁ ବଢ଼ିବେ ତ ଆଧୁନିକତାକୁ ଯିବେ ତାହେଲେ ଆମ ପରମ୍ପରା ସଂସ୍କୃତି ତାକୁ ବଞ୍ଚିବା ପାଇଁ ହେଲେ ହଁ ନିହାତି ବଞ୍ଚେଇବା ପାଇଁ ଆଉ କେହି ବି ନଥିବେ।
ସବୁ ତ ବହୁତ ଜିନିଷ ବି ମାନେ ରୁଚି ଗଲାଣି ବହୁତ ପୁରୁଣା ପୁରୁଣା ଜିନିଷ
ହ ଆମ ପାରମ୍ପରିକ ଆଧୁନିକତା ବି ଏମିତି ଗାଁ ରେ ଆସିଗଲାଣି ତ ସେ ନିଜ ପରମ୍ପରାକୁୁ ବି ଭୁଲିଗଲେଣି
କାରଣ କୁହନ୍ତି କି ଓଡିଶା ଏକ ସଂସ୍କୃତି ପାରମ୍ପରିକ ରାଜ୍ୟ ତ ଯଦି ସେ ସବୁ ଲୁଚିଯିବ, ତାହେଲେ ଆମ କିଛି ବି ରହିବନି କି ନା କି ଓଡିଶା ଏଭଳି ଗୋଟେ ଥିଲା ସମସ୍ତେ ଭାବିଦେବେ ଏଇ ଇତିହାସ ସବୁ ରହିଯିବ
ହଁ ଖରା ଭଳେ ଅଛି କଣ ଖାଇବାକୁ ହବ?
ଆ ଆମର ତ ଓଡିଆ ଖାଇବା ତ ଭାତ ଭାତ ଡାଲି ଭଜା ଆଳୁ ବାଇଗଣ ଭଜା ଶାଗ ଭଜା ବଡିଚୁରା ଆଳୁ ଭତ୍ତା ଇ ହଉଛି। ଆମ ଓଡିଆ ଖାଇବା।
ଭଲ ଠିକ୍ ଅଛି ରଖୁଛି ନମସ୍କାର।
ନମସ୍କାର।